ହ୍ୟାଲୋ
ହୁଁଉଁଉଁ
କଣ କରୁଥୁଲୁ?
କିଛି ନାହିଁ ଏଇ ଏମିତି ଘରେ ଶୋଇଥିଲି ଆଉ କଣ କରିବି ବର୍ଷା ତ ହେଇଥିଲା ଦେଖୁଛୁ ଠଣ୍ଡା ଲାଗୁଛି ଯେ ଖାଇକି ତ ଶୋଇପଇଲିଣି ଆଉ କଣ କରିବି?
ଖାଇସାଇଲୁଣି କଣ ଖାଇଲୁ?
ଏଇ ଭାତ ଚିକେନ ହେଇଥିଲା ଆଉ ଡାଲମା ହେଇଥିଲା ଖୁଡି ଦେଇଥିଲେ ଭଜା ଏମିତି ଖାଇଥିଲୁ ତୁ କଣ କରୁଛୁ?
କଣ ପଖାଳ ଭାତ ନା ଗରମ?
ନା ଆମର ପଖାଳ ସମସ୍ତେ ଖାଉଛନ୍ତି ଗରମ କେହି ଖାଉନାହାନ୍ତି ଖରା ଦେଖୁନୁ କେମିତି ହଉଛି? ତାପରେ ବର୍ଷା ଯୋଉ ଦିନ ହଉଛି ସେଇଦିନ ଗର ତମ ମାନେ ଘରେ କରୁଛନ୍ତି ନହେଲେ ପଖାଳ ଆମର ସବୁବେଳେ
ନାଇଁ ମୋ ପଖାଳ ଟା ଭଲ ଯେ ଏ ଦେଖେ ସକାଳ ଓଲଟା ସମସ୍ତେ ଆମର ପଖାଳ ଖାଉଛନ୍ତି ହେଲା କାରଣ ଏଟା ଦେହ ପାଇଁ ଠିକ ରହିବ ହେଲା। ଆଉ ଯୋଉ ଦିନ ଆମକୁ ଗ ଗରମ ଲାଗୁଛି ଝିଅକୁ ମୋତେ ବାପାକୁ ମାମାକୁ ସମସ୍ତେ ରାତିରେ ପଖାଳ ଖାଇଦଉ ଯାହାହେଲେ ସପ୍ତାହ ରେ ଦିଥର ଥରେ ଯଉଦିନ ବେଶୀ ଗରମ ହଉଛି କିଏ ସହିବ କହିଲୁ କହିଲୁ ମତେ। ଦେଖ ମୁଁ ପଖାଳ ଖାଇବା ଛୁଆ ନୁହଁ ସେ ରାତିରେ ଖାଲି ଥଣ୍ଡା ଫଣ୍ଡା ହବ ବୋଲି ଖାଏନି କିନ୍ତୁ ଏତେ ଗରମ ଗରମ ହଉଛି ଯେ କିଛି ପଖାଳ ତା ପାଖରେ କିଛି ବି ନୁହଁ ଯୋଉ ତୋରାଣୀଟା ପିଇବୁ? ଆହା ଶାନ୍ତି ହଁ ବା। ଆଉ ପୁଣି ନିଦ କୋଉଠି ଥିବ କେମିତି ଆସିବ ମୋ ପାଖକୁ ମୁଁ ଜାଣିପାରେନା। ଶୋଇପଡିବି ସେ ଯେତେ ଗରମ ହଉ ମୁଁ ଶୋଇପଡିବି ଆ ଦେଖ ଗୋଟେ ପେଟ ପୁରି ଗଲେ ଗୋଟେ ନିଦ ଆଶେ ହାରି।
ହଁ ଥଣ୍ଡା ଲାଗେ ନା ତୁ କଣ କରୁଥିଲୁ?
ମୁଁ ଏଇ ତ ଛାତ ଉପରେ ବସିଥିଲି ଏ ଏମିତି ବୁଲାବୁଲି ଆଉ ମୁଁ ବି ଖାଇନି କିନ୍ତୁ ଖାଇବି ଆଉ।
କେତେବେଳେ ଖାଇବୁ?
ଖାଇବି ଏଇ ନଅଟା ଖାଇବି ଆଉ କଣ କିଲ ଚୋବା ଚୋବି କରିଦେଇଥିଲେ ତ ସନ୍ଧ୍ୟା ବେଳକୁ ଯୋଉ ମୁଢ଼ି ମିକ୍ସଚର ହେରିକା।
ହଁ ହଁ ହଁ ସେରା ତ ଚୋବେଇଲେ ତ ଇଏ ଭୋକ ବି ଲାଗିବନି ତୁ ବି ଖାଇବା ପାଇଁ ବି ରାତିରେ ଇଚ୍ଛା ହବନି କହିବୁ। ହଁ ହଁ ମ କିଏ ଖାଇ ସିଏ ତ ଏଇନା ଖାଇବେନି। ମୁଁ ସେମିତି ଯଦି କିଛି ଅଲଗା କିଛି ଖାଇଦେବି ମତେ ଭୋକ ହବନି ହେଲେ ଆମ ଘରେ ମତେ ଚିଡେଇକି କ ପାଇଁ ଖାଉନୁ ଏତେ ନ ଖାଇଲା ପଯ୍ୟନ୍ତ ସେମିତି ମାନେ ସୋଦନା ଶୁଣୁ
ହଁ ପଟ କଣ ସମସ୍ତଙ୍କର ବଧେ ମାନ୍ଦା ତୁ ଯେ ତମେ ନ ଖାଇଲେ ଶୋଇବନି ନହେଲେ ଶୋଦନା।
ହଁ ହେ ହେ ଆଉ ମାନେ ରଜରେ ଯୋଉ ପଇସା ବଢିବ କୁଆଡେ ଗୋଟେ ବୁଲାବୁଲି କରିବା କି।
ହଁ ମାନେ ଦେଖେ ଆମ ଡେକରେସନ ଫେକୋରେସନ୍ ସରିଲେ ଭାବୁଛି ହଁ ସମସ୍ତେ କହୁଥିଲେ ବୁଲାବୁଲି କୋଉଠି ଯିବାକୁ କହିଲୁ ଭଲ ହବ ମତେ ଲାଗୁଛି ପୁରୀ ଗଲେ ଭଲ ଲାଗିବ।
ମୁଁ ବି କହୁଥିଲି ପୁରୀରେ ମତେ। ଏତେ ବି ବହୁତ ଜଗା ଦର୍ଶନ କରିବାର ବହୁତ ଇଚ୍ଛା ମୁଁ ବି କହୁଥିଲି ପୁରୀ ଗଲେ ରୁହନ୍ତେ ଦୁଇଦିନି ଖଣ୍ଡେ। ଆସନ୍ତେ ମାନେ ବୁଲା ବୁଲି କରିକି ଗାଧା ଗୁଧି କରିକି ଆମେ ଆସନ୍ତେ।
ହଁ ଦେଖେ ଆମେ ଯିବା ହେ ରି ମାନେ ଗାଡି କରିକି ନହେଲେ ଟ୍ରେନ୍ ଲେ ଏଇଠୁ ପଳେଇଲେ ଢେଙ୍କାନାଳ ବି ଟ୍ରେନ୍ ଲେ ମାନେ ବସ ରେ ପଳେଇବା ସବୁ ଛୁଆ ହଁ ଟ୍ରେନଲେ ପଳେଇବା ଆ ବସି କି ମାନେ ରାତି ଯୋଉ ଟ୍ରେନ୍ ଆମେ ଯିବାଭାରି ଯେମିତି ଏଠି ପହଞ୍ଚିବା ଢ଼େ କାଇନା ସାତଟା ବଳକୁ ହେଲା। ସେଇଠି ଅଛି ମୋ ପିଇସି ଘର ହେଲା ସେଇଠି ରହିଯିବା ସବୁତକ ଝିଅ ଠିକି ଦଶଟା ବେଳକୁ ଥିବା ଯେଉଁ ଟ୍ରେନଟା ସେଇଟାରେ ବସିକି ପଳେଇବା କି ବାରଟା ଯେଉଁ ସାଢ଼େଏଗାର ବାରଟା ତ ସେଇଠୁ ପାଖନା ରେଲୱେ ଷ୍ଟେସନଟା। ସେଇଠିକୁ ପଳେଇବା ସେଇ ଏଠୁ ବସିକି ଡାଇରେକ୍ଟ ପଳେଇବା ଯେ ହେଠି ଯାଇକି ଓଲେହିବା ସାଢେ ଚାରିଟା ଆମେ ତ ରୁମ୍ ବୁକ୍ କରିଥିବାନା ସେଠି ବୁକ୍ କରିବା ସାଢେ ଚାରିଟା ଆମେ ଯାଇକି ଏକାଥରକେ ସାଢେ ଚାରିଟା ଗଲେ ଆଗେ ଦର୍ଶନ କରିବା ଆମେ ଠାକୁରକୁ ସେପଟେ ପୁଣି କୋଣାର୍କ ସୂର୍ଯ୍ୟ ପଡିବ ସେ ଉଦୟ ବି ଦେଖିବା ପାଣି ପିଇ ହବ ବ୍ରସ୍ ଫ୍ରସ୍ କରି ମାନେ ଗାଧେଇକି ପଳେଇଥିବା ନହେଲେ ପିସି ଗାଧୋଇକି ପଳେଇବା ଠିକ୍ ବା ଟାଆ କୁ ଯେ ମାନେ ରାତିରେ ଖାଲି ଛିଞ୍ଚି ହେଇପଡିବା ଗଙ୍ଗା ଜଳରେ ସେଠି ତ ପୁଣି ଗାଧୋଇବା ସମୁଦ୍ର କୂଳରେ କହିବାକୁ ଗଲେ ପୁରା। ଭଲ ଲାଗିବ ଟିକେ ପାଣିପାଗ ବି ହେଲାଣି। ତ ବୁଲାବୁଲି କଲେ କାରଣ କେଜାଣି ମୁ ଜଗା ମୁଁ ଥରେ ବି ଯାଇନି ପୁରୀ ତୁ ଯାଇଛୁ।
ମୁଁ ଥରେ ଯାଇଥିଲି ଯେ ହେଲେ ଜଗା ଦର୍ଶନ କରିନି ମାନେ ଦେଖିପାରିଲିନି ବହୁତ ଭିଡ ହେଇଥିଲା ସେଇ ଟାଇମରେ ମୁଁ ଏତେ ବି ଦେଖିପାରିଲିନି ତ ହଉଛି ଦେଖିନି ସେଥି ଯୋଗୁ ବା ତତେ ଫୋନ ଯେଉ ତୁ ମତେ ଫୋନ କଲୁ ସେଇ ପଚାର ମୁଁ ତତେ ପ ଚାଲି ସେ ଯୋଉ କହୁଛି ଆଉ ପଇସା ଯୋଉ ବଳିବନି କି ଆମେ କଥାବାର୍ତ୍ତା ହେଇକି ଚାଲ ପୁରୀ ଯିବା ହେଲା ପୁରୀ ଯାଇକି ରହିବା ଠାକୁରଙ୍କୁ ଦର୍ଶନ କରିକି ଆମେ ଆସିବା।
ହଁ ତୁ ଯୋଟା କ ଠିକ କହୁଛୁ ହଁ ନ ସେଇୟା ହିଁ କରିବା ଭଲ ଲାଗିବ ସେଇଟା ଆକଚୁଆଲି ପୁରୀ ଫୁରି ଗଲେ ବୁଲି ଗଲେ ପୁଣି ଦେଖିବା ସମୁଦ୍ର କ ଗାଧିବା ହଁ ଗଟେ ସବୁ ଝିଅ ବି ଯିବା ନା ଥୋଢ଼ି ନା ଏକା ଯିବା ସମସ୍ତେ ମିଶିକି ଯିବା ମୋର ପୁଣି ଜାଣିଛୁ କେତେ ଇଚ୍ଛା ମୁଁ ଯିବି ବୋଲି ମାନେ ଡୋରି ଗୋଟେ କୁହନ୍ତିନି ତୋତେ ମାନେ ଜଗା ନ ଡାକିବା ଯାଏ ତ ଡୋରି ନ ଲାଗିବା ଯାଏ ତୁ ଯାଇ ହି ପାରିବୁନି ଯେତେ ପ୍ଲାନ୍ ହଉ ହଁ ବା ଆମର ଲ ମତେ ବି ସେମିତି ମାନେ କଲେଜ୍ ଟାଇମ୍ ରେ କହି
ଆମେ ବା ଆମ ଛୁଆ ଆମ ଖୁଦରୁକୁନୀ ଯୋଉ ଓଷା କରୁ ହେଲା ସେଇଭଳିକୁ ଆମ ଛୁଆ ସବୁ ଆମେ ବାହାରିଲୁ ମାନେ କଥା ହେଲୁ କି ଆଉ ମାନେ ସବୁ ଗୋଟେ ମିଟିଂ କଲୁ ଆମ ଛୁଆ ସବୁ ଗଲେ ମାନେ କହିଲୁ କି ଆଉ କୋଉଠିକି ଯିବା ବାହାରିଥିଲୁ ଯାଜପୁରୁ ଯୋଉ ଲିଙ୍ଗରାଜ ମନ୍ଦିର ଅଛି ସେଠିକି ଯିବା ପାଇଁ ଦେଖ ଦେଖିବା ପାଇଁ ସେଠିକି ନା ଆମ ଝିଆ ମଙ୍ଗେଇଲେନି ତାପରେ ଖାଲି ପୁରୀ ପୁରୀ ସମସ୍ତେ କହିଲେ ପୁରୀ ତାପରେ ସମସ୍ତେ ତ ପୁରୀ ଯିଏ ଦିନେ ମାନେ ଥରେ ଦେଖିଥିବ ତାପରେ ସେମାନେ ସମେତେ କହିଲେ କି ନା ଆମେ ପୁରୀ ଯିବା ପୁରୀ ଯିବା ମାନେ ଆମେ ମନା କରିଥିଲୁ ଆଉ ଗୋଟେ ଜେଗା କୁ ଜିବୁ ତୁ ବିଶ୍ୱାସ କରିବୁନୁ ମାନେ ତାପ ଦିନକୁ ଆମ ଛୁଆ ମାନଙ୍କର ସୁ ସମସ୍ତଙ୍କର ରାଜି ଫୋନ କରିକି ରାତିରେ ନା ଆମେ ପୁରୀ ଯିବା ଆଉ ଇଆଡେ ସିଆଡେ ଯିବାନି ଆଉ କୁଆଡେ ବୁଲି ଯିବାନି ଆମର ଠିକ୍ ଥିଲା ଭୁବନେଶ୍ୱଵର ଯିବା ପାଇଁ ନହେଲେ ଢେଙ୍କାନାଳ ଯିବା ୱାଟର ପାର୍କ ଅଛି ସେଠ ସେଠିକି ଯିବା ପାଇଁ ସେଠିକି ବି ଆମେ ଯାଇଥିଲୁ ଥଲେ ଆସୁଛୁ ଆମେ ବୁଲି ଯିବି ବୋହୁତ ଭଲ ଲାଗିଲା ମାନେ ଆମ ଛୁଆ କେ ମଙ୍ଗୁ ନଥିଲେ ମାନେ ଆସିବା ପାଇଁ। କି ନା ଆଜି ରହିବା ଇଏ ସେ ମାନେ ତାପରେ ହେଠି ବି ରୁମ ଅଛି ନା ରହିବା ପାଇଁ ତାପରେ ରେ ଆମେ କହିଲୁ ନା ଏତେ ପଇସା ଆମେ ଆଣିଲେ ଆଉ ସେ ଗଲୁ କେତେଟା ସାତଟା ବାହାରିକି ଗଲୁ ଆସୁ ଆସୁ ସାଢେ ଦିଟା ଚାରିଟା ହେଲାନା କେତେଟା ସାଢେ ଚାରିଟା ପାଞ୍ଚଟା ଏମତି ହେଲା ତାପରେ ଆସିଲୁ ତାପରେ ପୁରୀ ଯୋଉ ଯାଇଥିଲୁ ମାନେ ଦେଖିଲୁ ସେଇ ସେଇ ଦିନ ମୁଁ ଯାହା ଠାକୁରଙ୍କୁ ଟିକେ ଦେଖିଥିଲି। ତାପରେ ଆମ ଛୁଆ ତାପରେ ସବୁ ଦେଖିଲେ ମାନେ ଭଲ ଲାଗିଲା କହିଲା ଦେଖିଲ ତମେ ହଉଛି ମନା କରିଥିଲ ନା ଦେଖିଲ ଜଗା ଆମ ଡୋରି ଲଗେଇଲେ କି ଆମେ ମଙ୍ଗୁନଥିଲେ କି ନା ଯିବାନି ତାପରେ ଦିନକୁ ମାନେ ତୁ ବିଶ୍ଵାସ ବି କରିପାରିବୁନି କି? ଗା ଠାକୁର ମାନେ ଆମକୁ ଡାକିଲେ କି ନା ତମେ ମତେ ଆସ ଦେଖା କରିବ ମାନେ ସବୁ ଛୁଆ ବି ରାଜି ଥିଲେ ନା ଯାହା ଗଲୁ ନା ତାପର ଦିନ ସକାଳୁ ଆମେ ବାହାରିକି ଏଇ ଦିଟା ବେଳକୁ ଗଲୁ ରାତି ଦିଟାରେ।
ହଁ। ଯାଇକି ଆସିଛ କେବେ ଗୋଟେ? ୱା ଆଉ ଭଲ ତ ନାଇଁ ଆମେ ହେରା ଯାଇପାରୁନୁ ଦେଖୁ ଆମେ ଏଥର ଆମ ଖୁଦରକୁଣୀ ଛୁଆ ତ ଭାବିଥିଲୁ ପୁରୀ ଯିବୁ ବୋଲି ଲାଷ୍ଟ ମୁମେଣ୍ଟ ରେ କଣ କହିଲୁ ପଇସା ବି ଥିଲା ଆମ ପାଖରେ ପଇସା ବି ବଳିଥିଲା ପରଫେକ୍ଟ ଆମେ ଯିବା ପାଇଁ ହେଲା ପୁରୀକୁ ଏତେ ବାଟକୁ କଣ କହିଲୁ ସେଇ ଟାଇମ ମାନେ ଜଣେ ମାମା ଜଣେ ଦିଦି ଯି ସେ ମ୍ୟାରେଜ୍ କରିଦେଇଥିଲେ ସିଏ ବଉ ଯେଉଁ ଆମେ ଯେଉଁ ଯାଇଥାନ୍ତେ ଯେଉଁ ଇଏକୁ ସେ ଯାଜପୁରରେ ରହିଗଲେ ତ ସିଏ ଆଉ ପୁରୀ ଯାଇପାରିବେନି ମାନେ ବୁଲିକଗଲା ଯେଉଁଠୁ ସେ ସେଇଠି ରହିଗଲା ଆମେ ପୁରୀ ମନ୍ଦିର ଜଗନ୍ନାଥକୁ ଦେଖିବାକୁ ଗଲା ଆଉ ସାଙ୍କୁ ବି ନେବାକୁ ପଡ଼ିବ ନା ତ ସେଇଟା ସେ ତାକୁ ଛୁଟି ନେଇକି ଏପଟେ ଗଲେନି ସେତେବେଳେ ସିଏ କଲେ ତାରିଣୀ ଯିବା ପାଇଁ ମା ଘଟଗାଁ ତାରିଣୀ। ସେଥିପାଇଁ ସେଠିକି ବାଧ୍ୟ ହୋଇକି ଗଲୁ ଆଉ
ନାଇଁ ଆମେ ଘଟଗାଁ ଫାଷ୍ଟ ଆଉଥରେ ଏତେବେଳେ ହେଇଥିଲା ଦି ବର୍ଷ ତଳେ ସେଠିକି ଆମେ ଫାଷ୍ଟ ହେଇଥିଲୁ ଘଟଗାଁ ଘଟଗାଁ ରୁ ତାପରେ ଗଲୁ ପୁରୀ ପୁରୀରୁ ତାପରେ ଆଉ ସେ ଦିନ ମାନେ ଆମେ ଦିଇଥର ପୁରୀ ଯେବେ ଗଲୁ ଢେଙ୍କାନାଳ ଯାଇ ଅଟା ପାର୍କ ସେବେ ସେଠିକି ଯାଇକି ଆସିଛୁ ତାପରେ ଭାବିଥିଲୁ ଯୋଉ ମୋ ଏଠି ଗୋଟେ ଅଛି ମାନେ ସବୁଆଡେ ମାନେ ବହୁତ ଜାଗାାନ ସେଟା ବହୁତ ବାଟ ମାନେ ନା ଟା ମନେ ପଡୁନି ସେଇଠିକି ଆମେ ଭାବିଥିଲୁ ଯିବା ଏବେ ହେଲେ ଆମ ଛୁଆଙ୍କର ଦେହ ଟିକେ ଅସୁସ୍ଥ ତ ହେଲେ ଚାଲିକି ପାହାଡ ଚାଲିକି ମାନେ କି ଯାଇପାରିବେନି କିନ୍ତୁ ଆମେ ଆର ବର୍ଷ ଭାବିଛୁ ଏଇ ବର୍ଷ ଯେମିତି ହେଲେ ଆମେ ଯିବୁ ସେଇଠିକି
ହୁଁ ନାଇଁ ଭଲ ଆମେ ବି ଦେଖିବା କଣ ହଉଛି ନହେଲେ ଏଥରକ କଣ କଥା ହଉଥିଲେ ସବୁ ମିଶିକି କରିବା ମାନେ ଗାଁ?
ନୟାଗଡ ନୟାଗଡ ନୟାଗଡ ଯିବୁ ବୋଲିକି ଆମର ଆରବର୍ଷ ବୋ ମାନେ ଯି ସବୁ କିଛି ଅ ଅଛି ହେଲା ମାନେ ତତେ ଖାଲି ଟିକେ କଷ୍ଟ ହବ ଚାଲିବା ଟା।
ତାର ହିଲ କିଆ ଟିକେ ଜମା ବି କରିବିନି ମୁଁ ହିଲ୍ ଜମା ପିନ୍ଧିବିନି ନେଇଥିବି ବ୍ୟାଗ୍ ରେ ପୁରେଇ ଥିବି ସେଇଟା ଯାଇକି ସେଠି ପୁରା ପଏଣ୍ଟ ଅଫ୍ ଭ୍ୟୁରେ ଯେତବେକୁ ପହଞ୍ଚିବି ପିନ୍ଧିବି ନହଲେ ଯୋଉ ନର୍ମାଲ ଜୋତା ଯେଉଁ ନୁହଁ ଯୋଉ ଶିଲପର ବି ନୁହଁ ଯୋଉ ରା ମାନେ କଣ କହିଲୁ ତୁଳା ତିଆରି ମ ଯୋଉଟା ଖାଲି ପୁରା ସ୍ପଞ୍ଜ ଭିକା। ଚାଲିବା। ପୁରା କଂଫଟେବୁଲ ସେମିତିକ ଯୋଟଗୋଟେ ନେବି ସେଇଟା ପିନ୍ଧିକି ଯିବୁ।
ନା ସେଇଠିକି ମାନେ ସେଠିକି ଆମ ଘର ଲ ମୋ ଦାଦା ଆମ ଖୁଡିକା ଯାଇକି ବି ଆସି ଥିଲେ ମାନେ ବହୁତ ବଢ଼ିଆ ଜାଗା ଆମେ ବି ଆର ବର୍ଷ ଯଇବା ଆମେ ପୁରୀ ଯିବୁନି ବୋଲିିକି ପ୍ଲାନିଙ୍ଗ ନେବା ଭାଙ୍ଗି ଦେଇଥିଲୁ ପୁରୀ ଆମେ ଯିବାନି ନୟାଗଡ଼ ଯିବା ଦେଖିକି ଆସିବା। ଗଟେ ଭଲ ଜାଗା ଗାଡି ବି ଠିକ କରିଥିଲୁ ଟେ ଗାଡି ବାଲା ବି କହିଥିଲା କି ବାର ହଜାର ଟଙ୍କା ନବ ବୋଲିକି ଆମର ବି ଠିକ ହେଇଥିଲା ସବୁ ଛୁଆ ତାପରେ ଆଉ କହିଲେ ହଁ ଯିବା ଯିବା ଦେଖିନି ନା ଆମେ ତାପରେ ଗୁଗୁଲରୁୁ ମାରିକି ଦେଖିଲୁ ସର୍ଚ୍ଚ ମାନେ ସେଠି କଣ କଣ ଅଛି କିନ୍ତୁ ବହୁତ ଭଲ ମନ୍ଦିର ମାନେ ପୁରା ଫେମସ ଜାଗା ସେଠି ମାନେ ବହୁତ ବଢିଆ ଲାଗିଲା ମୋବାଇଲରେ ତ ଦେଖିଲୁ ଯେମିତି ଆମେ କଣ ନା ଆମେ ଯିବା ଆଉ ତାପରେ ସେଠି ଗୋଟେ ଅଛି ମାନେ କଣ ଏମିତି ଗୋଟେ ଷ୍ଟାଇଲ ର ଗୋଟେ ମାନେ ଗୋଟେ ପୋଖରୀ ନା ନଈ ଭଳିଆ ଅଛି ସେଠିକି ବି ତୁ ଯି ଯିବୁ କହିବୁ କି ମୁଁ ଆସିବିନି ସେଠି ବି ଏତେ ମାନେ ଭଲ ଲାଗିବ ସେଠିକି ଆମେ ବାହାରିଥିଲୁ ଯିବୁ ବୋଲିିକ ଯାଇପାରିଲୁନୁ ଆମ ଛୁଆ ମାନେ ଦେହ ଅସୁସ୍ଥ ଥିଲେ ଜଣେ ଦିଦି ତାଙ୍କ ଦେହ ଅସୁସ୍ଥ ଥିଲା ତ ତାଙ୍କ ଘରେ ମନା କରିଥିଲେ କି ନା ତୁ ପାହାଡ ଚାଲିକି ବି ଯାଇପାରିବୁନି। ତାପରେ ଆଉ ଜଣଙ୍କ ଦେହ ରିକସ୍କ ନବାକୁ ପଡିବ ହ ନା ତାପରେ ଆମେ ଗଲୁନୁ ପୁରୀ ଗଲୁ। ପୁରୀରେ ସି ବିଚ୍ ରେ ଗାଧେଇଲୁ ତାପରେ ଆସିଲୁ ଦର୍ଶନ କରିକି
ହୁଁ ନା ଭଲ।
ଏବେ ବି ଭାବିଛୁ କୁଆଡେ ଗଟେ ବୁଲି ଯିବୁ। ସେଇ ଆମ ଓଷା ଛୁଆ
ଓହୋ ହଁ ଭଲ ନାଇଁ ମୁଁ ଏଇଟା କଣ କହୁଥିଲି କହିଲି ମୁଁ ମାନେ ଏଥର କଟା ମାନେ ସେ ପୁରୀ ଟା ନହେଲେ ଆମେ ଯିବା ସବୁ ରଜ ଛୁଆ ଯୋଉ କଥା ହେଇଛି ପୁରୀ ଯିବା ଏମିତି ଆଗୁଆ ଗୋଟେ ଦିନ ପୂର୍ବରୁ ଏଇଠୁ ଆମେ ବାହାରିବା ଗୋଟେ ଦିନ ତ ଆମେ ପୁରୀ ଟିକେ ସୋମବାର ଦର୍ଶନ କଲେ ଭଲ ଏଇଠୁ ରବିବାର ଦିନ ସନ୍ଧ୍ୟା ଆଗକୁ ଯିବା ସେଠି ପହଞ୍ଚିବା ସେଠି ମୋ ପିଇସି ଘରେ ରହିବା ମାନେ ବସିବା ଉଠିବା ସମସ୍ତେ ଜଣ ଜଣିକା ଗାଧୋଇ ପଡ଼ିବା ଗାଧୋଇ ପୁରା ରେଡ଼ି ହେ ହୋଇକି ମାନେ ଇଏ ରଖିଥିବା ଗଙ୍ଗାଚଳ ଟିକେ ଛିଞ୍ଚେଇ ହେ ପଡ଼ିବା ସେଠି ଗଲା ଆଳକୁ ତ ଆମେ ଯେମିତି ପୁରା ଲାଟିନ ଫାଟିନ କରିକି ଯେମିତି ପୁରା ସମସ୍ତେ ପୁରା ରେଡ଼ି ହେଇକି ଯିବା ବସ୍ର ଯେଉଁ ଗାଡ଼ିରେ ବସିବା ଟ୍ରେନ କରିଦେଇଥିବା ସେ ଟ୍ରେନ୍ରରେ ଯିବା ସେ ଲୋକେସନରେ ନେଇକି ଆମକୁ ଛାଡ଼ିଦେବେ ନହେଲେ ଭାଇ ହରିକା କାରରେ ନେଇକି ଆମକୁ ଛାଡ଼ିଦେବେ ସେଇଠୁ ଆମେ ଯିବା ହେରିି ଡାଇରେକ୍ଟ ଟ୍ରେନରେ ବସିକି ପୁରୀ ସେଇଠି ରୁମ୍ ବୁକ୍ କରି ଥିବା ସେ ରୁମ୍କୁ ଫାଷ୍ଟ ଯିବାନି ଆମକେ ଯିବା ଭାରି ମନ୍ଦିର ଦର୍ଶନ କରିଦେବା ଜାଗାକୁ ଲାଇନ୍ କରିକି ଭୋଗ ଫୋଗ କିଣିବା ଏପଟେ ବୁଲିବା ସମୁଦ୍ରରେ ଗାଧେଇବା ଗାଧୋଇ ପାଧେଇକି ଡାଇରେକ୍ଟ ଏକାଥରେ ଆମ ରୁମ୍କୁ ଯିବା ଧୋଇଧୁଆ ହେଇକି ତାପରେ ସେଇଠୁ ଆଉ କିଛି ଜାଗା ଥିବ ସେଇଠି ବୁଲି ବୁଲାକି ଆଉ ତାପରେ ସେଇ ଦିନଟା ନ ରହିବା ନା ସନ୍ଧ୍ୟାକୁ ବାହାରିବା କି ତା ପରଦିନ ସକାଳୁ ବାହାରିବା ଏମିତି ଗୋଟେ କରିକି ଆସିବା ଆଉ ନା କଣ କହୁଛୁ?
ହୁଁ ଆମେ ଢେଙ୍କାନାଳ ଯେତିକି ଯାହା ଅଛି ଆମେ ସବୁଆଡେ ବୁଲି ସାରିଲୁଣି ନଗର ସବୁଆଡେ
ହଁ ମୁଁ ବି ତ ଭୁଲିଛି ମୁଁ ତ ସେଠି ରହୁଛି ଦି ତିନି ବର୍ଷ ହେଲା ସେଠି ସବୁ ବୁଲିସାରିଛି। ଖାଲି ରହିଲା ଏଇ ପୁରୀ ଟା ମୁଁ ପା ଦେଖିନି ମେନ ଡୋରି ହି ଲାଗୁନି ମୋର ପା ଲାଗି ଲାଗି ଲଗୁନି ଆଥର କା ସେରେ ଯିବି ବୋଲି ସୁନାବେଶ ବେଳକୁ ମୋର ପିରିୟଡ଼ସ ହେଲା ମାନେ ଦେହ ଖରାପ ହେଲା। ଆଉ କଣ ଯିବି ସୁବିଧା ହେଲା ହଉ ଆଉ ଆମେ ଦେଖିବା କଣ ହଉଛି ମୁଁ ତତେ ପରେ କଲ କରିବି ଆଉ ହେଲା।
ହୁଁ।